ଆ
ହାଲୋ।
କଣ କରୁଚ ପ୍ରମିଳା?
ବସିଚି ଭଉଣୀ ତମେ କଣ କରିଚ?
କଣ କରୁଚ ବସିଚ?
ହଁ।
ଓଁ ହଁ ମୁଁ ରୋଷେଇ କରୁଥିଲି ଆଉ।
କଣ ରୋଷେଇ କରୁଚ?
ଚିକେନ୍ ଚିକେନ ପୋକଡ଼ା।
ଚିକେନ୍ ପକୋଡ଼ା ଦେହ ପାଇଁ କ୍ଷତିକାରକ।
କଣ କରିବା ଆଉ ଅଭ୍ୟାସ ହେଇଯାଇଚି ତ ନ ଖାଇଲେ ରହିହଉନି ଆଉ।
ହଁ ଖାଇଲ୍ ନ ଖାଇଲେ ରହିପାରୁନ ପରେ ଖାଇକି ଅସୁବିଧା ହେବ ଆଉ।
ହଁ ଜାଣି ଜାଣିବି ଖାଇବାକୁ ପଡୁଚି ଆକା ଆଉ କଣ କଇବା?
ଜାଣି ଜାଣି କାଇଁ ଖାଉଚ?
ପାଟି ସୂଆଦ ଛାଡିିନି ସେ ଅଭ୍ୟାସ ହେଇଯାଇଚି ତ ଖାଇବାଠୁ ପିଲାବେଳଠୁ।
ହଁ ଧୀରେ ଧୀରେ ସେ ଅଭ୍ୟାସଟାକୁ କମାଅ।
ଓଁ ହଁ। କମେଇଲେ ବି କଣ ହବ, ଆମ ଘରେ ତ ସ୍ୱାମୀ ସବୁଦିନ ଆମିଷ ତାଙ୍କ ପାଇଁ ବି ଆମେ ବି ଖାଇପାରୁ ଖାଇ ଦଉଚୁ ଆଉ। ଛାଡ଼ିବି ଗଲେ ବି ଛାଡ଼ି ପାରୁନୁ।
ଉଁ ଆଚ୍ଛା ଆଚ୍ଛା। ରେ ଧିରେ ଧିରେ ଟିକେ କମାଇଦେବ।
ହଁ ହଁ। ହଁ ଆରେ କଣ ଖଡ ଖଡ ଶୁଭୁଚି କଣ କରୁଚ?
ଏ ଏବେ ଟିକେ ମୁଁ ବି ରୋଷେଇ ପାଇଁ ଆସୁଚି ଟିକେ ଆସିଲି ରୋଷେଇ ଘରକୁ।
ହଁ ହଁ।
ଆଉ ତମ ଝିଅ କଣ କରୁଚି?
ଆମ ଝିଅ ଟିଉସନ ଯାଇଚି ସାଢ଼େ ସାତଟା ହେଲେ ଆସିବ।
ଓହୋ ସ୍କୁଲ ଯାଉଚି ହବୁ ସବୁବେଳେ ଏବେ?
ହୁଁ ହୁଁ।
ହୁଁ ହୁଁ ହୁଁ ତାର କେତେ କ୍ଲାସ ହେଲା?
ଅଷ୍ଟମ।
ଓଁ ହୋ ହୋ କୋଉ ସ୍କୁଲ ରେ ପଢୁଚି କି?
ଗା ଶା ସ୍କୁଲ୍।
ତମର ସେଇଠୁ କେତେ ବାଟ ତମ ଘରଠୁ?
ହଁ ଦି ତିନି କିଲୋମିଟର ହବ।
ହୁଁ ହୁଁ। ସାଇକେଲ୍ ରେ ଯିବା ଆସିବା କରୁଚି?
ହୁଁ ହୁଁ ସାଇକଲ୍ ରେ ଯାଉଚି।
ନାଆଁ ଯାଉ-ଯାଉଛନ୍ତି ଛାଡିବା ପାଇଁ ତାଙ୍କ ବାବା।
ନାଇଁ ନାଇଁ ସାଇକେଲ୍ ରେ ଯାଉଛି ହୁଁ।
ଆଉ ତମେ କେବେ ଯାଉନ ଛାଡିବା ପାଇଁ।
କଣ କହିଲ?
ତମେ କେବେ ଛାଡ଼ିବା ପାଇଁ ଯାଉନ କି?
ନାଇଁ ମୁଁ ଯାଉନି ସେ ସାଇକଲ୍ ରେ ଯାଉଛି ସାଇକଲ୍ ରେ ଆସୁଛି।
ହଁ ହଁ ହଁ ସାଙ୍ଗ ସାଙ୍ଗ ସହ ମିଶିକି ଯାଉଥିବେ ଆଉ।
କଣ କହିଲ?
ସାଙ୍ଗ ମାନେ ସବୁ ମିଶିକି ଯାଉଥିବେ ବୋଧେ ଏ।
ହଁ ହଁ ସାଙ୍ଗମାନେ ସବୁ ମିଶିକି ଯାଉଛନ୍ତି ଚାରି ପାଞ୍ଚ ଜଣ।
ହଁ ହଁ ଭଲ କଥା।
ତମେ କଣ ରୋଷେଇ କରିବ
ଆମର ଆଜି ସାଦା।
ସାଧା ଆଜି କି ଆଜି କଣ ବୁଧବାର ସାଧା ହାଉଚ?
ହଁ ଆମେ ବେଳେ ବେଳେ ଟିକେ ସାଧା ଖାଇବ ଆଉ।
ଅ
କାଲି ଏକାଦଶୀ ଅଛି ତ ସେଥିପାଇଁ।
ଏକାଦଶୀ କରୁଚ?
ହଁ ଏକାଦଶୀ କରୁଛି।
ଏ ଏକାଦଶୀ କାଲିିକି ଆଜିଠୁ ସାତା ଖାଉଚୁ କଣ ପାଇଁ?
ଆଜି ଖାଇଲେ ଆମମି ଫୁଣି ମୁଣ୍ଡ ଧୋଇବା ପାଇଁ ପଡିବ ତ ସେଥିପାଇଁ ଖାଉନି ଆଉ।
ହୁଁ ହୁଁ।
ଶୁଣି ପାରିଲ?
କଣ କହିଲ?
ମୁଁ କହିଲି କାଲି ଆଜି ଆମିଷ ଖାଇଲେ କାଲି ଫୁଣି ମୁଣ୍ଡ ଧୋଇବାକୁ ପଡ଼ୁ ସେଥିପାଇଁ ଖାଉନି ଆଉ।
ହଁ ମୁଣ୍ଡ ଧୋଇବ ବୋଲି ଖାଉନ ମୁଣ୍ଡଟା ଧୋଇଦେଲେ କଣ ହୋଉଚି।
ମୁଣ୍ଡ ଧୋଇଥିଲି କାଲି ପହରଦିନ ସେଇଥିପାଇଁ
ହୁଁ ହୁଁ।
ଆଉ କଣ କରୁଚ ଏବେ ଟିଭି ଦେଖୁଛ ନା ରୋଷେଇ ସରିଲାଣି?
ରୋଷେଇ କରୁଚି ଆଉ ଟିଭି ବି ଟିକେ ଦେଖୁଚି ଆଉ।
ହୁଁ।
ଭାତ ଭାତ ହେଇଗଲାଣି ପରା ଦେଖିଲ ଭାତ ବସେଇଥିଲ ପରା। ଭାତ ବସେଇଥିଲ ପରା?
ଦେଖୁଚି ଦେଖୁଚି।